ହାଲୋ।
ହାଲୋ।
ହାଲୋ।
ଶୁଭା ଯାଉଛି।
କେ ହଁ ଶୁଭୁଛି କେମିତି ଅଛ।
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ମୁଁ ବି ଭଲ ଅଛି ଆଉ କଣ ଏ ବର୍ଷ ଯୋଉ ଠାକୁ ରାଣି ଯାତ୍ରା ହେଲା ବୁଲିବା ପାଇଁ ଗଲ।
ହଁ ଯାଇ ହଁ ଯାଇଥିଲି ଆପଣ।
ମୁଁ ବି ଯାଇଥିଲି ବୁଲିବା ପାଇଁ।
ଆଉ କେମିତି କଣ ହେଲା ବୁଲାବୁଲି।
ଆଉ କଣ। ହଁ ମୋର ବି ଭଲ ରେ ବୁଲାବୁଲି ହେଲା ଜିନିଷ ପତ୍ର କିଣା କିିଣି ହେଲା। ଆଉ ତମେ।
ହଁ ଆଉ ମୋର ବି ଭଲ ବୁଲାବୁଲି ହେଲା ମୁଁ ତ ଯାଇକି ସେ ରାମ ଦୁଳି। ଡଙ୍ଗା ଡ୍ରାଗେନ କାର୍ ସେରାକରେ ବସିବା ପାଇଁ ବେଶି ଯାଇଥିଲି।
ଓହୋ ରାମ ଦୁଳିରେ ବସିଲ।
ଆଜ୍ଞା। ମାନେ ରାମ ଦୁଳି ଉପରେ କରେ ପୁରା ଫୁଲବାଣୀ। ପୁରା ଫୁଲବାଣି ଦିଶୁଛି ଲାଇଟ ଚିକ୍ ମିକ୍ ଚିକ୍ ମିକ୍ ହେଇକରି ତା ଫୁଲବାଣି ବହୁତ ସୁନ୍ଦର ଦିସି ଛି ରାମଦୋଳିରେ ବସିକରି ଆଉ ଡଙ୍ଗାରେ ଟିକେ ବସି ଥେ କିରି ଟିକେ ଡର ଲାଗୁଛି ଆଉ।
ଓହୋ ବହୁତ ଉଚ୍ଚ ହେଇଯାଉଛି ନା ରାମଦୁଳି ଟା। ଓହୋ ଏତେ ପ୍ରକାର ଦୋଳି ଆସିଥିଲା ତାହେଲେ ନେଇ।
ହଁ ଆଉ କିଛି ଏଁତି ସେ ଭୂତ ବଙ୍ଗଳା ବି ଆସିଥିଲା ସେଟା ବି କେ କେତ ଟା ଲୋକ ଏ‌ଁ ତି ଭୂତ ରୂପ ଧରିିକରି ଭୂତ ରୂପ ଧରିକରି ତାଙ୍କେ ଡରଉଥିଲେ।
ଆ ହ ହ ଆଉ କଣ ଖାଇଲୁନି କିଛି।
ହଁ ସେଠେ ମଥୁରା ମିଠା ବି କଣ ଥିଲା। ମଥୁରା ମିଠା ଥିଲା ଆଉ ସେ କଣ ମଥୁରା ପିଟାଏ ଖାଇଛି ମଥୁରା ମିଠାଏ ଖାଇଛି। ଆଉ କୁଲଫି କୁଲଫି ଆଉ କଣ ସେଇଟା କଉଚନ୍ତି ଯେ ବରଫର ଥୁଅନି କି ଗଲା। ଗୋଳା ଟାଇପ ର ସେରାକ ଖାଉଚନ୍ତି।
ଆଚ୍ଛା ମିନା ବଜାରବି ତ ଆସିବ। ହଁ ମୁଁ ବି ଯାଇଥିଲି ବୁଲିବା ପାଇଁ।
ମିନା ବଜାରେ ପ୍ରାୟ ଝିଅ ମାନଙ୍କ ପାଇଁ ଆସିଥିଲା ପୁଅ ମାନଙ୍କ ପାଇଁ ଏତେ କିଛି ଆସିନଥିଲା।
ଆଚ୍ଛା ମୀନା ବଜାରରେ ହଁ। ଝିଅ ମାନଙ୍କ ପାଇଁ ବହୁତ ସାମଗ୍ରୀ ସେଠି ମିଳେ ମୀନା ବଜାରରେ ପ୍ରାୟତଃ। ସେଥିପାଇଁ ଝିଅ ମାନଙ୍କର ସଂଖ୍ୟା ସେଠି ଅଧିକା ଆଉ।
ପୁଅ ମାନେ କିଛି ନାହିଁ ପୁଅ ମାନେ ତ ଦୁଳ୍ବା, ଦୋଳିରେ ବ୍ୟସ୍ତ ଥିଲେ ଦୋଳି ସେ ଇଏରେ ଇଏରେ। ଆଉ ଏଇ କନସେଟ୍ କଣ ଆସିଥିଲେ?
ହଁ ମୁଁ ବି ଯାଇଥିଲି।
ଖୁଡି କଣ କଇଛନ୍ତି କଣ ମାନେ କୁ କାର୍ କି ସେ ରାମଦୁଳି ଉପରେ କୋଉଠି ବଇଛନ୍ତି?
ଦୋଳିରେ ବସିବା ପାଇଁ ତ ମୋତେ ଡର ଲାଗେ ମୁଁ ଦୋଳିରେ ବସେନି କିନ୍ତୁ ଅନ୍ୟମାନେ ବସିଲା ବେଳେ ଦେଖିକି ମୁଁ ବହୁତ ଖୁସି ହୁଏ। ମୀନା ବଜାରରୁ ବି ବହୁତ ଜିନିଷ ଆମେ କିଣାକିଣି କଲୁ। ଆମ ଯାହା ଝିଅମାନଙ୍କ ପାଇଁ ସବୁ ଆଉ ଉଁ ଖାଇବା ପାଇଁ ବି ବହୁତ ଗୁଡ଼ିଏ ଜିନିଷ ଆସିଥିଲା ଯେମିତିକି ଗୁପଚୁପ୍, ଚାଟ୍ ଆଉ ଏଗୁଡ଼ାକ ସବୁ ଖାଇଲୁ ସବୁ। ହଁ ବହୁତ ଭିଡ଼। ଯେହେତୁ ଦୁଇ ବର୍ଷରେ ଥରେ ହୁଏ ଏଇ ଯାତ୍ରା ଆମ କନ୍ଧମାଳ ଜିଲ୍ଲାର ସେଥିପାଇଁ ପ୍ରମ ଚାରିଆଡୁ ଜିଲ୍ଲା ବାହାରୁ ବି ଆସନ୍ତି। ସେଥିପାଇଁ ବହୁତ ଗହଳି ହେଇଯାଏ ଯାତ୍ରା ଆଉ।
ଓହୋ
ହୁଁ ହୁଁ
ଆଉ ଏଇ ଯେ କିଏ ଗୋଟାଏ ବିଶିଙ୍କ ର ଆସିଥିଲେ ପରା ସେଗୁରୁ ଆସିଥିଲେ କଣ?
ହଁ ବହୁତ ସିଙ୍ଗର ବି ଆସିଥିଲେ ମେଲୋଡ଼ି ପ୍ରୋଗ୍ରାମ୍ ହୁଏ ନାଚ ବହୁତ ଆମର ପୂର୍ବରୁ ଯେ ସଂସ୍କୃତି ପରମ୍ପରା ଅଛି। ସେଥିକୁ ନେଇକି ବହୁତ ମାନେ ଠାକୁର ଠାକୁରାଣୀଙ୍କର ଭେଷ ବି ବାହାରନ୍ତି। ଆଚ୍ଛା ଠାକୁରାଣୀ ମାନଙ୍କୁ ଦର୍ଶନ କରି ଯାଇଥିଲ ନା ନାଇଁ?
ହଁ ଦର୍ଶନ କରିଛି।
ହୁଁ ହୁଁ ମୁଁ ବି ଯାଇ ଥିଲି, ତ ମା ତ ସାହି ସାହି ବୁଲନ୍ତି, ଆମ ସାହି କି ବି ଆସିଥିଲେ ଆମେ ବି ଠାକୁରଙ୍କୁ ଦର୍ଶନ କରିଛୁ ଠାକୁରାଣୀ ମାଙ୍କୁ। ତ ଏଇ ଏହାର କିମ୍ବଦନ୍ତୀ ବିଷୟରେ କିଛି ତମେ ଜାଣିଛ କି?
ହଁ ନାଇଁ ବା ନାଇଁ ପୁର।
ଆମ ଠାକୁରାଣୀ ଯାତ୍ରା କାହିଁକି ହୁଏ ତମେ ଜାଣିନ?
ନାଇଁ।
ଆହା ତ ମୁଁ ଜାଣିଛି ମୁଁ ଟିକେ କହିଦଉଚି
ହୁଁ।
ଏ ଯେଉ ଆମ କନ୍ଧମାଳ ଜିଲ୍ଲାର ଯେଉ ଠାକୁରାଣୀ ଅଛନ୍ତି ଆମ ପ୍ରତ୍ୟେକ ଆମ ଜିଲ୍ଲାରେ ପ୍ରତ୍ୟେକ ଜାଗାରେ ସବୁ ଠାକୁରାଣୀ ମାନେ ଅଧିଷ୍ଠାତ୍ରୀି ଦେବୀ ମାନେ ଅଛନ୍ତି। ଯେମିତି କିି ବ୍ୟାଘ୍ର ଦେବୀ ଗ୍ରାମ ଦେବୀ ଆମର ମୁଖ୍ୟ ଉ ମ୍ ଉଁ ବରାଳ ଦେବୀ ଆମର ନାରାୟଣୀ ମା ନାରାୟଣୀ। ଆଉ ଦକ୍ଷିଣକାଳୀ ମା ବ୍ରାହ୍ମଣୀ ଦେବୀ ଏମିତି ସବୁ ଆମ ଜିଲ୍ଲାର ସବୁ ଦେବୀ ଅଛନ୍ତି। ସେମାନେ କଣ କରନ୍ତି ନା ଅକ୍ଷୟ ତୃତୀୟରେ ସେମାନେ ନିଜ ବାପ ଘରୁ କୁ ଆସନ୍ତି ବୁଲିବା ପାଇଁ। ସେ ଯୋ ବାପ ଘରୁଙ୍କୁ ବୁଲିଆ ପାଇଁ ଆସନ୍ତି ସେ ଯୋଉ ମାସେ ପାଇଁ ଆସନ୍ତି ଆଉ ସାବିତ୍ରୀ ସରି ସାବିତ୍ରୀ ସେଠି କରନ୍ତି ସାବିତ୍ରୀ ଶେଷ ହେଲା ପରେ ସେ ତାଙ୍କର ନିଜ ନିଜ ଘରକୁ ଫେରିଯାଆନ୍ତି। ତ ସେଇ ଯେଉ ମାସେ ପାଇଁ ଯୋଉ ରୁହନ୍ତି ସେମାନେ ବାପ ଘରେ ସେତେବେଳେ ଠାକୁରାଣୀଙ୍କର ଯାତ୍ରା ଆରମ୍ଭ ହୁଏ ଆମ ଜିଲ୍ଲାରେ। ତ ସେମାନେ ବାପଘରେ ଝିଅ ସବୁବେଳେ ଜହ୍ନ ନା ତାଙ୍କୁ କେହି କିଛି ବାପ ଘରେ କୁହନ୍ତିନି। ସେ ସାଇ ସାଇ ଗଳି ଗଳି ବୁଲିଲେ ହେଲେ ବି କେହି କିଛି କୁହନ୍ତିୁନି କିନ୍ତୁ ଶାଶୁ ଘରେ ପ୍ରତିବନ୍ଧକ ଥାଏ ସେମିତି। ଇଆଡେ ଯିବୁନି କି ସେପଟେ ଯିବୁନି କି ବାହାରକୁ ଯାନ୍ ତିନି ବୋହୂମାନଙ୍କ ପାଇଁ ବହୁତ୍ ପ୍ରତିବନ୍ଧକ ଥାଏ କିନ୍ତୁ ହୁଁ କଟକଣା ଅଛି କିନ୍ତୁ ବାପା ଘରେ ନାହିଁ। ତ ମାଆ ମାନେ ଯେତେବେଳେ ଆସନ୍ତି ନିଜ ବାପ ଘରୁକୁ ସେତେବେଳେ ସେ ସାହି ସାହି ଗାଁ ଗାଁ ସବୁ ବୁଲନ୍ତି ସେତେବେଳେ ସେଥିପାଇଁ ମା ମାନଙ୍କର ସେଠି ଆମର ଜିଲ୍ଲାରେ ଯାତ୍ରା ହୁଏ ସେତବଳକୁ। ସିଏ ପ୍ରତ୍ୟେକ ସେ ମଣ୍ଡପରେ ସବୁ ପାଞ୍ଚ ଭଉଣୀ ଏକାଠି ହୁଅନ୍ତି ସେମାନଙ୍କୁ ଅଁ ସବୁ ବ୍ରାହ୍ମଣମାନେ ଯାଆନ୍ତି ନୀତି ନିୟମ ଅନୁସାରେ ବରଣ କରିଙ୍କି ମାଆଙ୍କୁ ଅକ୍ଷତ୍ ଅକ୍ଷୟ ତୃତୀୟା ଦିନ ଆଣନ୍ତି ଶୁଭକୁଣ୍ଠି ସେଦିନ ପତା ଯାଏ ତାପରେ ଅସ୍ଥାୟୀ ମଣ୍ଡପ ସବୁ ସାଜସଜା ହୁଏ ତ ସେଠି ମାଆ ମାନେ ସବୁ ଏକାଠି ହୁଅନ୍ତି। ଏକାଠି ହୋଇକି ସେଠି ପୂଜା ପାଆନ୍ତି ମାସେ ପର୍ଯ୍ୟନ୍ତ। ଅକ୍ଷୟ ତୃତୀୟାରୁ ସାବିତ୍ରୀ ପର ପର୍ଯ୍ୟନ୍ତ ପରଦିନ ପର୍ଯ୍ୟନ୍ତ। ପୂଜା ପାଆନ୍ତି। ସବୁ ବହୁତ୍ ବହୁତ୍ ମାନେ ଭକ୍ତମାନେ ସବୁ ଆସନ୍ତି ଦର୍ଶନ କରି। ଜିଲ୍ଲା ରୁ ଜି ଜିଲ୍ଲା ବାହାରୁ ବି ଆସନ୍ତି। ଜିଲ୍ଲା ବାହାରୁ ବି ଆସନ୍ତି ସବୁ ଦର୍ଶନ କରନ୍ତି। ଆଉ ମା ମା ମାନେ ବି ସାହି ସାହି ଗାଁ ଗାଁ ସବୁ ଯାଇକିରି ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ଆଉ ପୂଜା ପାଆନ୍ତି। ଆଉ ସେଇଠି ବି ବହୁତ୍ ଭକ୍ତ ଯାଇକି ମାନସିକ ବି କରନ୍ତି ଆଉ ଆଉ ମାନସିକ କରନ୍ତି ଆଉ ଯାହାର ମାନସିକ ପୂରଣ ହୋଇଥାଏ ବି ମାନସିକ ସେଠି ସେମାନେ ଦିଅନ୍ତି ତ ଏଇଭଳିଆ ସବୁ ଯାତ୍ରା ହୁଏ ଗାଁରେ। ବହୁତ ଖୁସି ଲାଗେ ଦେଖିଲେ ଆସ ଦୁଇ ଯେହେତୁ ଦି ବର୍ଷକୁ ଥରେ ଆସେ ଏଇ ଯାତ୍ରା। ତ ପୁରା ସହର ପୁରା ନାଚି ଉଠେ ଆଉ। ପୁରା ଚାରିଆଡେ ସଜା ସଜି ମାନେ ସଜେଇ ହେଇଥାଏ ପୁରା ସହର। ଯୁଆଡେ ଦେଖିବ ଲାଇଟ ର ଆଲୁଅ ଚିକିମିକି
ହୁଁଁ ହଁ ଯୁଆଡ଼େ ଦେଖିବ ଲାଇଟ୍ ମାଆଙ୍କ ର ମୂର୍ତ୍ତି
ହଁ ବହୁତ ଭଲ ଲାଗେ ଦେଖିବା ପାଇଁ। ଏ ଶ୍ରି ଆଉ କଣ?
ଆଉ ମୀନା ବଜାର ଆଉ କଣ କଣ କିଣିଲେ ମାନେ କଣ କଣ ଆସିଲା କଣ କଣ ପସନ୍ଦ ଲାଗିଲା?
ମିନା ବଜାରରେ ତ ବହୁତ ପ୍ରକାର ସାମଗ୍ରୀ ଆସିଥା ହେଲା କେବଳ ଝିଅମାନଙ୍କ ପାଇଁ ସେମିତି କହିହେବନି ପୁଅମାନଙ୍କ ପାଇଁ ବି ଆସିଥିଲା ପୋଷାକ ପତ୍ର ବି ଆସିଥିଲା। ହେଲା ତାପରେ ଉଁ ଉଁ ପାଞ୍ଚ ଟଙ୍କିଆ ଜିନିଷପତ୍ର ବି ବହୁତ ଆସିଥିଲା। ସେଥିରେ ତ ସ୍ତ୍ରୀ ଲୋକମାନଙ୍କର ଗହଳି କହିଲେ ନ ସରେ।
ପାଞ୍ଚ ଟଙ୍କିଆ। ପାଞ୍ଚ ଟଙ୍କିଆ ଜିନିଷରେ କଣ ଥିଲା?
ଝିଅମାନଙ୍କର ସବୁ ପ୍ରସାଧନ ସାମଗ୍ରୀ ସେମାନେ ଯେଉଁ ବ୍ୟବହାର କରନ୍ତି ସବୁ। ସେଇଠି ସବୁ ସେମିତି ଆସନ୍ତି। ପ ହେଲା ତ ପାନିଆ, ଟିକିଲି, ନେଲପଲିଶି ସବୁ। ଏଗୁଡ଼ାକ ସବୁ ଜିନିଷପତ୍ର ଆସିଥିଲା। ଆହୁରି କେତେ ପ୍ରକାର ରିବନ ଦେଖିବେ। ଆଉ ମୁଣ୍ଡକୁ କ୍ଲିପ୍ ଦେଖିବେ ଏଗୁଡ଼ାକ ସବୁ ଆସିଥିଲା। ତ କେତ ସେ ସେତିକି କେବଳ ନୁହଁ କଂସା ବାସନ ସାମାନ ବି ଆସିଥିଲା। ତାପରେ ରୋଷେଇ ସାମାନ ବି ଆସିଥିଲା। ତ ବେଲଣା ପିଡା ସେଠୁ ଆରମ୍ଭ କରି କଣ ନ ଖୋଜିଲେ ସେଇଠୁ କଣ ନ ପାଇବେ ଆପଣ ସବୁ ପ୍ରକାର ଜିନିଷ ପାଇବେ। ତାପରେ ଫୁଲଦାନୀଠୁ ଆରମ୍ଭ କରିକି ସବୁ ପ୍ରକାର ଜିନିଷ ଆସିଥିଲା। କସ୍ମେଟିକ ଜିନିଷ ବି ଆସିଥିଲା ଆହୁରି। ତ ମୁଦି ପାଉଁଜିଲି ସବୁ କାନରଠୁ ଆରମ୍ଭ କରି ସବୁ ପ୍ରକାର ଜିନିଷ। ଛୋଟ ଛୁଆମାନଙ୍କ ପାଇଁ ବି ଆସିଥିଲା। କି ଛୋଟ ଛୁଆ ମାନଙ୍କ ପାଇଁ ଯୋଉ ଖେଳ ନା ଖେଳନ୍ତି ଆଦ୍ ବେଲୁନ୍ ଦେଖିବେ କେତେ ପ୍ରକାର ଛୋଟ ଛୁଆ ମା
ହଁ ସେ ଲାଇଟ୍ ଫାଷ୍ଟ ଗୋଟେ ଲାଇଟ୍ ହଉଥିବ ତା ଭିତରେ ବେଲୁନ୍ ଥିବ ଟ୍ରାନ୍ସପର ବେଲୁ ଗୋଟେ ଥିବ ଆଉ ଗୋଟେ ଉପର ଉଡିଲା ବେଲୁନ ମଧ୍ୟ ଥିବ ମାନେ ଢେର ଉପରକୁ ଉଡୁଥିଲା ସେ ରାକ କଥା କହୁଛନ୍ତି ତ
ବହୁତ ହଁ ହଁ ତ ଆହୁରି ହୁଁ ମାଛର ଆହୁରି କି ଖେଳନା ଆସିଥିଲା ଏମିତି କେତେ ପ୍ରକ୍ ପ୍ରକାର ଫୁଲ ପୁରା ସହର ପୁରା ସଜେଇ ହେଇଯାଇଥିଲା ପୁରା ପିଲା ମାନଙ୍କର ତ
ଯାଇଥିଲେ।
ସମସ୍ତେ ସମ ଆମ ପରିବାର ସହ ସବୁ ଯାଇଥିଲୁ ସବୁ ପରିବାର ରେ ଆନନ୍ଦ ଆ ମା ଯେମିତି ଆସିକି
ଆଶୀର୍ବାଦ କରୁଛ
ହ୍ୟାଲୋ ହୁଁ ମାଁ ଯେମିତି ବାପ ଘରକୁ ଆସନ୍ତି ହ୍ୟାଲୋ ହ୍ୟାଲୋ ମା ଯେମିତି ଆସନ୍ତି ହଁ ହଁ ହ୍ୟାଲୋ ଶୁଭୁନି?
ଶୁଭୁଚି ଶୁଭୁଚି।
ହଁ ମା ଯେମିତି ନିଜ ବାପ ହଁ ଶୁଭୁଛି ମୋତେ।
ଶୁଭୁଛି।
ମା ଯେମିତି ଆସ ହଁ ମା ଯେ ଯେମିତି ଆସ ବାପ ଘରକୁ ସେମିତି ସହର ରେ ମଧ୍ୟ ଯା ତ୍ରା ଦେଖିବା ପାଇଁ ସବୁ ଝିଅ ମାନେ ବାହା ହେଇଥିବା ଝିଅ ମାନେ ବି ମଧ୍ୟ ବାପ ଘରକୁ ଆସନ୍ତି ସବୁ। ଆସନ୍ତି ମାସେ ରୁହନ୍ତି ଯାତ୍ରା ଦେଖିକି ଯାଆନ୍ତି।
ବହୁତ ସୁନ୍ଦର।
ଘରେ ବି କୁଣିଆ ର ଗହଳି। ହୁଁ ଘରେ ମଧ୍ୟ ବହୁତ କୁଣିଆ। ସମସ୍ତେ ସମସ୍ତଙ୍କ ପରିବାର ସହ ବୁଲିବା ପାଇଁ ଯାଆନ୍ତି। ଆଉ ଗୋଟେ ମୁଖ୍ୟ ଆକର୍ଷଣ ଯାତ୍ରାର କଣ ଜାଣିଛନ୍ତି? ଏଠି ଯାହାର ମାନସିକ ଥାଏ ଯାହାର ମାନସିକ ଥାଏ ଏଠି ସବୁ ବାଘ ହଉ କି ଠାକୁରଙ୍କର ଯେକୌଣସି ରୂପ ହଉ ଯେମିତି କିି ରାମ ହଉ କି ପଶୁରାମ ହଉ ଶିବ ପାର୍ବତୀ ଏମିତି ଯାହାର ଯେଉଁ ମାନସିକ ଥାଏ ସବୁ ଭେଷ ବାହାରିକି ସହି ସହି ଗଳି ଗଳି ବୁଲନ୍ତି।
ଓହୋ।
ସେ ପୂର୍ବରୁ ମାନସିକ କରିଥାନ୍ତି। ମାନସିକ ପୁରଣ ହେଲେ ସେମାନେ ସେଇ ଭଳିଆ ସବୁ ଭେଷ ବାହାରିକି ସାଇ ସାଇ ଗଳି ଗଳି ବୁଲନ୍ତି। ଦର୍ଶନ ଠାକୁରଙ୍କୁ ଭକ୍ତ ମାନେ ବି ଦର୍ଶନ କରନ୍ତି। ଏମିତି ଏଇ ଭଳି ସବୁ ହେଇଥାଏ।
ରହୁଛି
ଭଲ ଲାଗୁଛି ନା ଏ ବି
ମାଡାମ୍ ସମୟ ସରିଲା।
ହଉ ର ରହିଳି ତାହେଲେ ରହିଲି ରହିଲି।
ହ୍ୟାଲେ।